ହଁ। ଙ୍କ କରୁଥିଲ?
ଏଇ ଶୋଇଥି
ହୁଁ। ହୁଁ ଶୋଇପଡିଥିଲି, ଉଠିକି ବସିଛି ଆଉ। ବସିଥିଲି ତ, ମୁଁ କହିଲି ଟିକେ କଥା ହେଇଯିବା, କଣ କରୁଛନ୍ତି?
ସ୍ତ୍ରୀ ଲୋକ ନିହାତି ତାଙ୍କର ଖରାବେଳି ଟାଇମ୍ ଟା ଫ୍ରୀ, ସେଇ ଟାଇମରେ କଥା ହୁଅନ୍ତି ଆଉ
ହଁ ଆଉ। କଣ ଖାଇଛ?
ଭାଇକି ଏବେ ଆସେନି ଆଉ।
ତମର ଖିଆପିଆ ସଇଲାଣି ତାହେଲେ।
ହଁ ଆମର ସଇଲାଣି, ଆଉ ଆମ ସ୍ୱାମୀ ଆଉ ଦେଢ଼ୁଶୁର ଖାଲି ଖାଇବେ, ଆଉ ଆମ ସମସ୍ତେ ଖାଇସାରିଲୁଣି।
ଓୁଁ ହୁଁ କଣ ସେମାନେ ଖାଇନାହାନ୍ତି ଏତେ ଲେଟ୍?
ସେମାନେ ପଖାଳ ଖାଇଥିଲେ। ଗରମ ଖାଇବେ ଆଉ ଆମେ ତ ଥରେ ଭାତ ଖାଉଛୁ। ଆଉ ଜଳଖିଆ ଖାଇଥିଲୁ ସ ସକାଳେ ତାପରେ ଖାଇଲୁ ଏଇ
ହଁ ହଁ ହଁ ହଁ ଓହୋ ହଁ ସେମାନେ ପଖାଳ ଖାଇଛନ୍ତି ଆଉ।
ବୋକ ହେଇନି ଆଉ ହେଲେ ଖାଇବେ ଗରମ ଆଉ।
ହୁଁ ହୁଁ।
ତମର ପୁଅ ପିଲାମାନେ ପଖାଳ ଖାଆନ୍ତି ନା ଖାଆନ୍ତିନି?
ହଁ ଆମର ଆମର ସେମିତି ଗୋଟେ ଟାଇମ ଖାଆନ୍ତି। ଭାତ ଆମର ଟୋଟାଲ ଗୋଟେ ଟାଇମ ପଖାଳ ଖାଆନ୍ତୁ କି ଗରମ ଖାଆନ୍ତୁ। ଆମର ଏ ଯୋଉ ଖରା ଫରା ହୁଏ ଆଉ ଗରମ କେହି ଖାଇବା ଆକୁ ମଙ୍ଗନ୍ତିନି ଶଶୁର କଣ ଆଉ ଇଏ? କଣ ମୋ ଦିଅର କିନ୍ତୁ ସକାଳୁ ପଖାଳ ଖାଇକି ଅଫିସ୍ ଯାଆନ୍ତି। ତାପରେ ଆସନ୍ତି ଆଉ ଖରାବେଳେ ହୁଁ ଗରମ ଖାଆନ୍ତି।
ବିକରି କରିଛନ୍ତିଛନ୍ତି
ହଁ ଅଁ। ତାଙ୍କର ସେ ଲୋକାଲରେ
ସେ କଅଣ ଅଛନ୍ତି। କୋଉ ଚାକିରିୀ କରୁଛନ୍ତି?
ସେ ଇଲେକ୍ଟ୍ରି ଅଫିସରେ ଅଛନ୍ତି। ସେ ଆମର ଓ ଜେସ ଦଉଛନ୍ତି ପ୍ରିପାରେସନ ଚାଲିଛି ଓ ଜେସ ତାଙ୍କର ଅଛି ପରୀକ୍ଷା ପ୍ରିପାରେସନ ଚାଲିଛି ଖାଲି ଏଇଟା ଗୋଟେ ଟେମ୍ପୋରାରୀ ଅଛନ୍ତି ଆଉ। ଓକିଲାତି ପାଇଁ ପ୍ରିପାରେସନ ହଁ ହଁ। ହଁ ଆଉ ଖାଲିଟାରେ କଣ ବସିବେ ସେଇଠି ସେଥିପାଇଁ ଅଛନ୍ତି ଏଇନା।
ହଁ ଭଲ ନା।
ଆଉ ହୁଁ ଆଉ ମୋ ନଣନ୍ଦ ବି ଓକିଲ ସେ କୋଟ୍ ଫୋଟ ଯାଆନ୍ତି। ସେ ବାହା ହେଇସାଇଲେଣି ବାହା ହେଇସାଇଲେଣି ତାଙ୍କର ଯାଉଛନ୍ତି ଏଠୁ ଆଉ। ଶନି ବାରରେ ରବି ବାରେ ଶାଶୁ ଘରକୁ ଯଆନ୍ତି। ବାପ ଘରୁ ଯାଉଚନ୍ତି ସେ ଶନିବାର ରବିବାର ଯିବେ ଶାଶୁଘର ପୁଣି ସୋମବାର ଦିନ ସକାଳୁ କୋର୍ଟ ଆସିବେ କୋର୍ଟରୁ ଆସିବେ ଘରକୁ ଆଉ ଛୁଟି ଫୁଟି ବାରରେ ହଁ।
ଶାଶୁ ଘର ପଳାନ୍ତି।
ଛୁଟି ବାରେ ଛୁଟିରେ ସବୁ ଶାଶୁ ଘରେ ଆଉ ଛୁଟି ଯଦି ନାହିଁ ଶାଶୁ ବାପ ଘରେ ଆଉ।
ଅହ। ଆଉ ଦିଅର ବି ଓକିଲାତି ପଢ଼ିଛନ୍ତି।
ହଁ ଦିଅର ବି ମୋର ଓକିଲାତି କରନ୍ତି।
ଆ ତମ ଶାଶୁଘରେ ଚାଷ ବାସ କରନ୍ତି ନା ନାଇଁ?
ନା ଆମର ଚାଷବାସ ନାହିଁ। ଚାଷ ବାସ ଆମର କରନ୍ତି ନାଇଁ ହଁ କିଏ କରିବ କେଇ କରନ୍ତି ନାଇଁ ଆମର ଶାଶ ଶଶୁର ହେଲା ଏଇ କଣ୍ଟ୍ରାକ୍ଟ ଫଣ୍ଟ୍ରାକ୍ଟ କେତେବେଳେ କଣ ଖଣ୍ଡେ ଅଧେ କରନ୍ତି ମା ତାଙ୍କର ଗାଈ ଫାଇ ରଖିଚନ୍ତି। ଏୟା ଆଉ ଯୋଉ ଇଏ କାମ କରୁନାହାନ୍ତି।
ଦେଶୀ ଗାଈନା ଏଇ ଯୋଉ ଆମର
ଆମର ଦେଶି ଗାଈ ଦେଶୀ ଗାଈ ଗୋଟେ ଦର୍ସି ଗାଈ ଗୋଟେ।
ଦର୍ସି ଗାଈ ତ କ୍ଷୀର ଦୋଉଥୁବ ହେରା ବିକ୍ରି କରୁଚ ନା ଖିଆ ପିଆ କର।
ହୁଁ ଆମର ଯେମିତି ଉଁ ଅଳ୍ପ ଦଉଚି ଉଁ ଖିଆ ହଉଚି ଆଉ।
ଶାଶୁଘର କୋଉଠି?
ଶାଶୁଘର ପୁର ଜାରକା।
ଆଛା ତମେ ମାର୍କେଟ ଉପରେ କ୍ଷୀର ତ କିଣିକି ନେଇ ଯାଉଚି।
ଅଁ ହଁ ଯେ ଆମର ତ ଏମତି ହଁ କରାଯାଏ ଯେ।
ଯାହାର ଅଧିକ କ୍ଷୀର ସେ ବିକ୍ରି କରୁଚନ୍ତି। ହଁ ଯାହାର କମ କ୍ଷୀର ସେତ ଘରେ ଖାଇବା ପାଇଁ ହେଇଯାଏ ନା।
ଓମଫେଡ ରୁ ମାନେ କଣ କହିଲ ଦର୍ସି ଗାଈ ର ଗୋଟେ ଲିଟର ଲ ଖେ ଦେଇ ଦିଅନ୍ତି ଦର୍ସି ଯୋଉ ଓମଫେଡ ବାଲା ଆସିକି ନେଇଯାଆନ୍ତି। ହଉ ଗାଁ ରେ
ଗାଈ ଘରେ ଅଛି କ୍ଷୀର ନ ଖାଇକି କଅଁପାଏଁ ବାହାରୁ କିଣି
ହୁଁ ଆଉ ତାପରେ ଆମର ଖିଆ ପିଆ ଟିକେ ଆମର କ୍ଷୀର ସମସ୍ତିଙ୍କର। ମୋ ଶାଶୁଙ୍କର କ୍ଷୀର ନହେଲେ ସେ ଖାଇପାରିବେନି ତରକାରୀ ପତ୍ର ସେ ରୁଟିରେ ଖାଆନ୍ତି ନି। ତରକାରୀ ପତ୍ର ପୁରା କମ ଖାଆନ୍ତି। ହଁ ସେ କ୍ଷୀର ରୁଟି ତାଙ୍କର ଅ ସକାଳେ କ୍ଷୀର ରୁଟି ରାତିରେ କ୍ଷୀର ରୁଟି। ତାଙ୍କ ଟିକେ ଦେହ ଖରାପ ନା ତାପରେ ସେଥିପାଇଁ ସକାଳେ ରାତିରେ ଖାଲି କ୍ଷୀର ରୁଟି ଖାଆନ୍ତି ଆଉ ଗୋଟେ ଟାଇମ ଭାତ ଖାଆନ୍ତି।
ତାଙ୍କର କଣ ଡାଇବେଟିସ୍ ଅଛି କି?
ହଁ ତାଙ୍କର ଡାଇବେଟିସ ଅଛି ସେ ଏମତି ତରକାରୀ ପତ୍ର ଏତେ ଖାଆନ୍ତିନି ହଁ ରୁଟି କ୍ଷୀର ସକାଳେ। ଆମର ରାତିରେ ମୁଁ ରୁଟି ଏକାଥରେ କରିଦିଏ ସଖାଳକୁ ରହିଯାଏ ସଖାଳକୁ ରହିଗଲେ ଆମର ଶାଶୁ
ସକାଳେ ଖାଆନ୍ତି ରାତିରେ ଯାଆ ଖାଆନ୍ତି। ବଳେ ସକାଳୁ ଖାଆନ୍ତି ଆଉ।
ହଁ ଆମ ସମସ୍ତେ ଟିକେ ବାସି ରୁଟି ଭଲ ପାଆନ୍ତି ସଖାଳେ ଖାଇବା ପାଇଁ ଆ ହେଇଥାଏ କଉନ ଦିଅର ଖାଇକି ଯାଆନ୍ତି ଉ ବାସି ରୁଟି କଉନ ନଣଦ ବୀ ବାସି ରୁଟି ସଖାଳେ ତାଙ୍କର ଥିଲା ନା ଏ ଖରା ହଉଥିଲା ଯୋଉ ଉଁ ମାନେ ରଜ ପର୍ଯ୍ୟନ୍ତ ରଜ ବେଳକୁ ରଜ ପର୍ଯ୍ୟନ୍ତ ତାଙ୍କର ଥିଲା ସଖାଲୁଆ, ଅଫିସ। ସଖଳୁ ଖାଇକି ଯାଆନ୍ତି ଚା ରୁଟି ନହେଲେ କ୍ଷୀର ରୁଟି। ଆଉ
ତଅ ରହିଯାଏ ରଜ ଯାଏ ସା ମାଣୀଙ୍ଗି ଅଫିସ ହେଇଯାଏ ତାପରେ ରଜ ଜ ପରେରେ ହେଇ ଯାଏ ଦଶଟାରୁ ଚାରିଟା। କି ପାଞ୍ଚଟା ଯାହାର ଯେଉଁ ଟାଇମ ଆଉ
ହୁଁ ହୁଁ ତାଙ୍କର ସେମିତି ରଜ ଯେତେ ଚାଲିଥିଲା ସକାଳୁ ଖାଇଦେଇକି ପଳାନ୍ତି। ଆଉ ଦିଅର ବି ସେଇ ସକାଳୁ ଖାଇଦେଇକି କଣ କ୍ଷୀର ରୁଟି ଖାଇକି ଯାଆନ୍ତି କଉଦିନ ଚା ରୁଟି ଖାଇଦିଅନ୍ତି ନହେଲେ ଭାତ ମୁଠେ କୋଉଦିନ ପିଇ ଦେଇେଇକି ଯାଆନ୍ତି। ତାଙ୍କ ଇଛା। ଏମତି ଆଉ ଆଉ ଶାଶୁ ବି ଖାଆନ୍ତି ସକାଳେ କ୍ଷୀର ରୁଟି ଶ୍ୱଶୁର ବି ଖାଆନ୍ତି କ୍ଷୀର ରୁଟି ଆମର ସବୁ କ୍ଷୀର ରୁଟି ଖାଆନ୍ତି। ଆଉ ଆମର ଆଈ ଶାଶୁବି ଅଛନ୍ତି ସେମାନେ ସିଏ ବି ସକାଳୁ ତାଙ୍କର ରାତିରେ ଖାଇବେ ଗୋଟିଏ ରୁଟି ସକାଳେ ଖାଇବେ ତିନି ଟା ତାଙ୍କର ଅ ରୁଟି ଦିଟା ପରଟା ଗୋଟେ ତାଙ୍କର ଯାହା ହଁ ଚା ସହିତ ସେ ସେତିକି ଖାଇବେ
ଆଇ ଶାଶୁ କଣ ଏଠି ରହନ୍ତି ତାଙ୍କ ମାନେ ତାଙ୍କ ଘରେ ସେ ରହନ୍ତି
ନା ଏଇଠି ରୁହନ୍ତି। ତାଙ୍କର କେହି ନାହାନ୍ତି ଆମ ଶାଶୁ ଯିଏ ତାଙ୍କର ସେ ଗୋଟିଏ ହେଲା ଝିଅ ତାଙ୍କର ଆଉ ପୁଅ ଫୁଅ କେହି ନାହାନ୍ତି। ନା ତାଙ୍କର ଆଉ କେହି ନାହାନ୍ତି ଗୋଟଏ ଝିଅ ହଁ ସେ ସବୁବେଳେ ମାନେ ତ ଏଠି ରହିଲେ ଆଉ ଆଉ କୁଆଡେ ଯିବେ?
ତା ତ କେହି ନାହାନ୍ତି ଆଉ ଝିଅ ପାଖରେ ରହିଲେ ଆଉ ତ କେହି ନାହାନ୍ତି ଝିଅ ପାଖରେ ରହିଲେ ଆଉ କିଏ ଅଛନ୍ତି ଯେ ଗାଁକୁ ଯାଇକି ହଇରାଣ ହେବେ ଦେହ ପାା ଭଲ ମନ୍ଦ ଏଠି ତ ଯୋଇଁ ଅଛନ୍ତି ଝିଅ ଅଛନ୍ତି ନାତୁଣୀ ବୋଉ ନାତୁ ନାତି ସବୁ ଅଛନ୍ତି।
ଭଲ ମନ୍ଦ ତାଙ୍କ ନାତିକି ସେ କୁହନ୍। ଝିଅ ଯାଇକି କିଛି ବି ସେମିତି କୁହନ୍ତିନି ତାଙ୍କର ଆଜି ଝିଅ ଜଇଁ କି କିଛି ବି କୁହନ୍ତିନି। ଭଲ ମନ୍ଦ ତମେ ନାତି ତ ନାତିକି ମତେ ହଁ ଆଜି ଏଇଆ ମୋର ହଉଛି କି ମୋର ଏଇଟା ସରିଗଲାଣି ଜାଣିପୁ କି ଭଲ ମନ୍ଦ ତାଙ୍କର ଏଇଆ। ତାଙ୍କର ତାଙ୍କର ଗୋଟେ ମିଟୁ ମିଟୁ ଗୋଟେ ରଖିଛନ୍ତି ହୁଁ।
କିଏ ଆଈ ଶାଶୁ ରଖିଛନ୍ତି।
ହଁ ଶୁଆ ଗୋଟେ ରଖିଚନ୍ତି ଶୁଆଟା ତାଙ୍କର ଜୀବନ ତମେ ଶୁଆ ଜୀବନ ଆମ ଝିଅ ତାଙ୍କ ଜୀବନ ଆଉ ଯଦି ମୁଁ ସେଠି ମୋ ଝିଅକୁ ଗୋଟେ ଚପୁଡା ବସେଇଦେବି ସେଦିନ ଶଇଲା ଆଉ ଖାଇବେନି ରାଗିବେ ମୋ ସହିତ କଥା ହେବେନି।
ହୁଁହଁ
ଏଇଆ ତାଙ୍କର ଇଏ ହଁ ଆଉ ମୋ ସ୍ଵାମୀ ନାଁରେ ବି ତାଙ୍କ ଆଗରେ କେହି କିଛି କହିପାରିବେ ନାହିଁ ମୋ ନାଁରେ ବି କେହି କିଛି କହିପାରିବେ ନାହିଁ। ଯଦି ମୋ ନାଁରେ କିଏ କଣ କହିଥିବେ ଗପିଥିବେ ଯଦି କିଏ ଗ ପିଇ ଥିବେ କଣ ମୁଁ ଗଲେ ମୋ ଆଗରେ ସବୁ କଥା କହିଦେବେ। ମୁଁ ଗଲେ କହିଦେବେ ତୋତେ ମୁଁ ତୁ ଯାଇଥିଲୁ ତତେ ଏମିତି ସବୁ କୋହୁଥିଲେ କି ତୋତେ ୟା ଇଏ ଭଲ ଭଲ କଥା କହିବେ ଖରାପ କଥା କହିବେ ଯିଏ ଯାହା କହିଥାନ୍ତୁ ଭଲ କଥା କହିଥିଲେ କହିଦେବେ ଖରାପ କଥା କହିଥିଲେ କହିଦେବେ। ତାଙ୍କୁ ତଥାପି ସେ ଚାକିରି କରିଥିଲେ ଗମେଣ୍ଟ ଜବ୍‌ ତାଙ୍କର କରିଥିଲା ସେ ଚ୍-ଚାକ୍ କିର୍ ଛନ୍ ଚାକିରୀ ଛାଡିଲେଣି ଚା ତିନି ଚାରି ବର୍ଷ ହେଲା ଚାକିରୀ ଛାଡ଼ିଲେଣି।
ସେ କୋଉ ଡିପାର୍ଟମେଣ୍ଟରେ କରିଥିଲେ ଚାକିରି?
ସେ ଆମର ଯୋଉ ଆମର ଯୋଉ ନଈ ମାନଙ୍କରେ ପାଣି ମା ପାଣି ନାପନ୍ତିନି ସେ ପାଣି ଇଏ ରେ ଉଁ ଥିଲେ ହୁଁ।
ପାଣି ବିଭାଗର କାମ କରୁଥିଲେ।
ହୁଁ ହୁଁ ସିଏ ତ ଏମିତି ପାଣି ବିଭାଗର ଖାଲି ଥିଲେ ସିନା କିନ୍ତୁ ଅଫିସ ରେ ଏମିତି ଖାତା ଫତା ଇଏ ସିଏ କାମ କରନ୍ତି। ସିଏ ଆଉ କଣ ଲେଡିସ୍‌ ଟା ଯାଇକି ମାପିବେ।
କାହାକୁ କୁହନ୍ତି କିଏ ଯାଇ ମାପିଦିଅନ୍ତି ଆଉ।
ମାନେ ତାଙ୍କର ଅଲଗା ବି ଥିଲା ସେମାନେ ଯାଇକି ମାପି ଦିଅନ୍ତି ଇ ଅଫିସ କାମ ଇଏ କରନ୍ତି ଆଉ।
ଅଜା ଶ୍ୱଶୁର କଣ ଚାକିରି କରିଥିଲେ ନା ଚାଷବାସ?
ନା ଅଜା ଶଶୁର ଆମର ଅ ଅଜା ଶ୍ୱଶୁରଙ୍କ କଥା ତ ବୋହୁତ ଇଏ ମାନେ କହିଲେ ଭାର ଦୁଃଖ ଲାଗେ। ତାଙ୍କର ସିଏ କଲିକତାରେ ଚାକିରୀ କରିଥିଲେ କଲିକତାରେ ଚାକିରୀ କରିଥିଲେ ଆମ ଅଜା ଶ୍ୱଶୁର। ସେ ଆଈ ଯେତେବେଳେ ରୁହନ୍ତି ତାଙ୍କ ଶ୍ ବାପ ଘରେ ଶାଶୁ ଘରେ ଲୋକ ଚଳେଇ ଦିଅନ୍ତିନି ତାଙ୍କୁ। ଆମ ଆଈଙ୍କର ଉଁ ମାନେ ଧନ ସମ୍ପତ୍ତି ବୋହୁତ ଥିଲା। ଅଜାଘର ବୋହୁତ ଯୋଉ ମାନେ ବିଲ ବାଡି ବୋହୁତ ଥିଲା ଜାଗା ବି ବୋହୁତ ଥିଲା କିନ୍ତୁ ତାଙ୍କୁ ଚଳେଇ ଦେ ଲେନି ଆଈ କି ହୁଁ। ଆଈକି ଚଳେଇ ଦେଲେନି। ଆଈ କିି ସବୁବେଳେ କହିଲେ ତୋ ଝିଅକୁ ତୁଁ ସବୁ ଦେଇଦୋଉଚୁ ଇଏ କରୁଚୁ ସିଏ କରୁଚୁ। ଆଉ ଯେହେତୁ ତାଙ୍କର ଝିଅ ସେ ତାଙ୍କ ଝିଅକୁ ନ ଦେଇକି ତ ତମ ମାନ
ତ ଆଉ କେହି ପୁଅ ଝିଅ ନାହାଁନ୍ତି ନା ସେ ସେ ଝିଅକୁ ହି ସବୁ ଦେବେ।
ଆଉ ଯଦି ଯଦି ଆଉ କାହାକୁ ଦେଇଥାନ୍ତେ ପୁତୁରା ମାନଙ୍କୁ ତମେ ସିନା ପଚାରିଲେ ତମକୁ ଦେବେ ଆଉ ତମକୁ ତ ଦେଲେ ଯେ ନଡିଆ ଗଛ ତମର ପ୍ରବଳ ଥିଲା। ମାନେ ସବୁ ଗଛ ପ୍ରକାର ଥିଲା ପା ଖରେ ମୋର ଯଦି ସେ ଜାଗା ଥାନ୍ତା ଏଇନା ମୋ ନାତି ମାନେ ଭୋଗ କରିଥାନ୍ତେ।
ନିହାତି ତାଙ୍କ ଭାଗ ତ ତାଙ୍କ ଝିଅ ଜଇଁ ନହେଲେ ନାତି ଖାଇବେ।
ତାଙ୍କ ଭାଇ ଇ ରା ଙ୍କୁ ଶିଖେଇକି ଇଏ କରିକି ନେଇଗଲେ ଆଉ।
କଣ କରାହବ ଲୋକ ହିଂସୀକିଟିଆ ଅଛନ୍ତି ହେନ୍ତି।
ହଁ ଆଉ କଣ କରିବେ ସେଇଠୁ କଲିକତାରେ ଚାକିରି କରିଥିଲେ ଆମର ଅଜା ତାଙ୍କୁ ସେଠି କିଏ ମାଡିଦେ ମାରିଦେଲେ ଆମର ମଝି ରଜରେ ତାଙ୍କୁ କିଏ ମାରିଦେଲେ। ମଝି ରଜରେ ତାଙ୍କର ଶ୍ରାଦ୍ଧ ପଡୁଚି। ଆମର ମୋ ଦିଅର ଶ୍ରାଦ୍ଧ ପକାନ୍ତି ଆଉ। ଚାଉଳ ଟେକା ଯାଏ ଖାଲି ଆଉ।
ହଁ ଅଛନ୍ତି ଦିଇଜଣ ତ ମରି ନାହାନ୍ତି। ଜଣେ ମରିଛନ୍ତି ଜଣେ ଅଛନ୍ତି ବୋଲି ସେ-
ହଁ ହଁ ହଁ। ହୁଁ ହଉ ମୁଁ ଯାଉଛି ମୋ ଝିଅ ଉଠିଲାଣି ଯାଉଛି ଖୁଆଇ ଦେବି। ପରେ କେତେବେଳେ ଫ୍ରି ହେଲେ କଥା ହବା ଆଉ। ରହୁଛି।